ହ୍ୟାଲୋ ଭାଇ ଗୁଡ୍ ଆଫ୍ଟରନୁନ୍ କଣ କରୁଛନ୍ତି?
ହ୍ୟାଲୋ।
ଭାଇ ସଭୁଚି। ଶୁଭୁଚି ଭାଇ ଏବେ ଶୁଭିଲା। ସୁଭୁସୁତି ଭାଇ
ହ୍ୟାଲୋ
ସଭୁଚି?
ହଁ ଭାଇ
ଭାଇ ଗୁଡ଼୍ ଆଫଟରନୁନ୍ ଜୟ ଜଗନ୍ନାଥ କଣ କରିଚନ୍ତି?
ହାଲୋ
ଆଜ୍ଞା କଣ କରୁଛନ୍ତି ଭାଇ? ହ୍ୟାଲୋ ନେଟୱାର୍କ ପ୍ରୋବ୍ଲେମ୍ ଅଛି କି ହ୍ୟାଲୋ
ହ୍ୟାଲୋ
ହଁ ଭାଇ ଶୁଭୁନି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ଭାଇ ଶୁଭୁଚି? ହ୍ୟାଲୋ। ଶୁବୁନି।
ଭାଇ ତତ୍ ତମ କଥା ମତେ ଶୁଭୁନି ମୋ କଥା ତ ଆପଣଙ୍କୁ ଶୁବୁଚି କଣ ବୋଧେ।
ହଁ ଭାଇ ପୁରା କ୍ଲିଅର ସୁବୁଚି। କ୍ଲିଅର ସୁବୁଚି ଭାଇ ହ୍ଯାଲୋ। ହ୍ୟାଲୋ ସୁଭିଲା ଏବେ ସୁୁଭିଲା? ହ୍ୟାଲୋ କଣ ଶୁଭୁଛି ନା ଶୁଭୁନି ହଁ ଏବେ ଶୁଭିଲା? ହ୍ୟାଲୋ ହ୍ୟାଲୋ।